ହ୍ୟାଲୋ।
ଉଁ।
କଣ କରୁଥିଲୁ?
ଏଇ ଉଁ ବସିଥିଲି ଏଠି। ଉଁ ଯାଇଥିଲି ଟିକେ ଏ ପାଖରେ ବୋଉ ଘରକୁ।
ହୁଁ।
ବସିଥିଲି ଉଁ ଝିଅ ଗଲା ତାଙ୍କ ଘରେ ରହିଲା। ଚାଲିଛି।
ହୁଁ ହୁଁ।
ଝିଅର ତାଙ୍କ ହଁ ଦେହ ପାହା ଭଲ ଅଛି।
ହୁଁ ହୁଁ ଝିଅ କଣ ତାଙ୍କ ଘରେ ରହିବ ଆଜି?
ମାନେ ମୁଁ ଯାଇଥିଲି ଯେ ଭାଉଜ କହିଲେ କି ଆଉ ଅ ଆଗ ପୁଅ କହିଲା କି ଯେ ଏକା କଣ ପାଇଁ ଆସିଛ ତାକୁ ନ ଧରିକି ହେଲା? ତାପରେ ଭାଉଜ କହିଲେ କି
ଉଁ ତାପରେ ନାଇଁ ମାଛ ଟା ଏଇଠି ଥିଲା ନା ଯୋଉ ମାଛ ଦେଇଥିଲ। ମାଛଟା ଥିଲା ଯେ କହିଲେ ଯାଇକି ମାଛ ଧରିକି ଯୋଉ ଭାଇ କଲ କଲା ତ ଆସିକି ଖାଇବ ସେମାନେ ମାଛଟା ଯା ଆଣିକି ଦେଇଦବୁ ମୁଁ ଯୋଉ ଆସିଲି ଆଣିବା ପାଇଁ ମୋ ସହିତ ଆସିଲା ପୁଅ। କହିଲା ମୁଁ ତମ ସହ ଯିବି ଆସିବି ହେରି ପୁଣି। ମୁଁ ଯୋଉ ଆସିଲି ନବା ପାଇଁ ମୋ ସହିତ ଗଲା ଝିଅ ହୁଁ କହିଲା ଛାଡିକି ଆସିବି ସେ ଯୋଉ ଗଲା ଆ ଗଲା ପରୁ କହିଲା ରୁହ ମୁଁ ଟିକେ ତାପରେ ତାର ତାକୁ କହିଲି ତାପରେ ଅ ତା ମାଇ ଯେ ରହିଯିବୁ ଯଦି ଦି ମାନେ ଅ ଗାଧେଇନୁ ତ ନହେଲେ ରହି ଯାଇଥାନ୍ତୁ।
ହୁଁ
ସେ କହୁଥିଲା ରହିଵ ବୋଲି।
ହୁଁ
ତ ମୁଁ ଆସିଲା ପରେ ବୋଉ କହିଲା କି ତୁ କଣ ପାଇଁ ପଳେଇଲୁ?
ଦେଇଥାନ୍ତି ଲୁଗା କଣ ଆଉ କଣ ପାଇଁ ପଳେଇଲୁ ମୁଁ କହିଲି ଚାରିଟା ବେଳ ଯିବି ସେ କହିଲା ନାଇଁ ତୁ ଆସେ। ମୁଁ ଯୋଉ ଗଲି ସିଏ ପୁଣି ଡ୍ରେସ ଧରିକି ମୋ ସହିତ ବାହାରିଲା।
ହେଇଠି ଗାଧେଇକି ସେ ଗୋଟେ ଖାଇକି ଆସିବ ତାର ଗୋଟେ ପୁରଣା ହେଇଗଲା ଆଉ
ହଁ ତା ସାଙ୍ଗ ଏମିତି ନହେଲେ ଆସିଥାନ୍ତା ତା ସାଙ୍ଗକୁ ମତେ ପୁଣି କଲ କରିିକି କହିବାକୁ ପଡିବ।
ହୁଁ ହୁଁ ତା ସାଙ୍ଗ ଆସିଥାନ୍ତା।
ହଁ
ହୁଁ।
ଆଉ କଣ? ଆଉ କାଲି ତ ବୋଉ ହେରିକା ଯାଇଥିଲେ ଏଠିକି ପାରାଦୀପ ଯାଇଥିଲେ ପହରଦିନ। ଏଠୁ ତ ହଁ ଏଇଠି ତ ବନ୍ଦର ଦେଖିଲେ ବନ୍ଦର ଆକଚୁଲି ଦେଖିବାକୁ କହିଲେ ଅ ତମକୁ ଆଗୁଆ ଟିକେଟ କରିବାକୁ ପଡିବ। ତଥାପି ସେମାନେ ବାହାରୁ ବାହାରୁ ଦେଖିକି ଆସିଲେ ହଁ ମାନେ ପରର୍ମିସନ। ଭିତରକୁ ଯିବା ପାଇଁ ଗମେଣ୍ଟ ର ନା। ହଁ ତ ସେମାନେ ବାହାରକୁ ଏଠୁ ଦେଖିକି ଆସିଲେ।
ହୁଁ।
ତାପରେ ଅ ପାଖରେ ଗୋଟେ ମେଳା ପଡିଥିଲା।
ହୁଁ।
ସେ ମେଳା ଯାଇକିନି ଭଲ ବଡ ମେଳା ଟେ ଦେଖିଦୁଖାକି ଆସିଲି। ଆଜି ସକାଳୁ ସକାଳୁ ଆସିଛନ୍ତି ଆଉ। ତୁ କେବେ ପାରାଦ୍ୱୀପ ପଟେ ଯାଇଛୁ?
ନାହିଁ ମୁଁ ପାରାଦୀପ କାହିଁ ଯାଇଛି। ହେପଟେ ଯୋଉ ଗଲେ ବି ହୁଅନ୍ତେ ଥରେ ଏମତି ପ୍ଲାନିଂ କରୁନ। କରିମୁ ଯିବା ବୁଲାବୁଲି କରି ଆସିବା।
ବେଳେ ବୁଲାବୁଲି କରିକି ଆସନ୍ତେ। ମେନ୍ ହେଲା ତାର ବନ୍ଦର ଟା। ତା ପାଖାପାଖି ଯେତିକ ସବୁ ମାନେ ବୁଲିବା ଜାଗା ଥିବ।
ହୁଁ ହୁଁ ନାଇଁ ତମର କିଏ ଅଛି ହେଠି?
ମୋ ପିଇସି ଏଠି ଅଛି ମୋ ପିଇସି ମୋ ପିଇସି ପୁଅ ବ୍ୟାଙ୍କ ଚାକିରୀ କରୁଛି ତ।
ହୁଁ।
ତାର ଅଛି ସେ ଏଇ ବର୍ଷ ଟା ବି ରହିବ।
ଭଲ ସେ ମାନେ ଯୋଉ ଜାଗାରେ ସୁବିଧା ମିଳିବ
ହଁ ତା ନହେଲେ ନେକ୍ସଟ ବର୍ଷ ସେ ଟ୍ରାନ୍ସଫର୍ ହେଇଯିବ।
ଉୁଁ ହୁଁ।
ହ ଏଇ ବର୍ଷ ରହିବ ମାନେ ଏଇ ବର୍ଷଟା ଯାଇକି କେତେବେଳେ ବୁଲିକି ଟିକେ ଆସିଲାଣି ଭଲ ହବ। ପାରାଦୀପ ଲାଇନ ତ ଆଉ କେହି ନାହାନ୍ତି। ତାପରେ ଏପଟେ ଆମେ ବି କେବେ ଯାଇନି।
ହୁଁ ଯାଆନ୍ତେ ଯଦି କେତେବେଳେ କେମିତି ମିଶିକି। ହଁ କହିବ ବୁଲି ଆସିବା।
ଏଇ ଦଶହରା ଟାଇମ ହଉ କି ଡିସେମ୍ବର ଲାଷ୍ଟ ଟାଇମ ହଉ।
ଦଶହରା ଟାଇମ ବେଳକୁ ହବନି କାରଣ ଆମର ବି ସେପଟ ସେତେବେଳକୁ ପୂଜା ପାଠ ରହେ ଟିକେ ତ। ଯାଇ ହୁଏନି। କୁଆଡେ ଆଉ ଯଦି ଲାଷ୍ଟ ଡିସେମ୍ବର ଲାଷ୍ଟ କହିବ ତାହେଲେ ହଁ ହେଇପାରେ
ହଁ ନହେଲେ ଡିସେମ୍ବର ଲାଷ୍ଟକୁ ଦେଖିବାନି। ନହେଲେ ଖରା ଦିନ ଗଲାକୁ ଯୋଉଠିକି ହେଲେ ଅସୁବିଧା।
ସେଇ ଶୀତ ଦିନିଆ ଗଲେ ତମକୁ କୋଉଠି ଅସୁବିଧା ନାହିଁ। ଯୋଉଠି ପାଇଲେ ସେଇଠି ଶୋଇପାରିବ। ରହି ବି ପାରି ଆଉ ଯୋଉ ଆଉ ଖରା ଦିନିଆ ଗଲା ମାନେ ତମକୁ ଏସି ଦରକାର ନିଶ୍ଚିତ ଛୁଆ ପିଲା ଯେହେତୁ। ଯିବା ଏସିଟା ନହେଲେ ହବ କି ଆଉ? ଆଜିକାଲି ଛୁଆ ତ ସବୁ ଏସି
ତେଣୁ ଶୀତ ଦିନିଆ ଦେଖିବା ଆମେ ଭାବୁଛେ ଯିବା ଯେ ପଢେଇଲା କିଛିଟା ବୁଲିକି ଆସିବା।
ହୁଁ ହୁଁ ନାଇଁ ଗୋଟେ ପ୍ରୋଗ୍ରାମ କର। ବୁଲାବୁଲି
ହଁ ଏପାଲି ଆସିଥିଲେ ଗୋଟେ ପ୍ରୋଗ୍ରାମ କରିବା। କରିବେ କିଛି ନହେଲେ ତ ବୁଲାବୁଲି କରିକି ସେ ପଟ ଜାଗା ଯ ତମ ଜମା ବୁଲିନି।
ହୁଁ।
ବୁଲା ଲୋକ ଆସିଛି ତାପରେ ପିଇସି ଅଛି ଯେମିତି ସୁବିଧା ହବ। ଆଉ ସେ ଆସିଲା ପରେ ଆମକୁ ଆଉ ହେତିକି ସୁବିଧା ହବ କି?
ନାଇଁ ନାଇଁ ଦେଖ ଜାଣିବା ଲୋକ ଶୁଣିବା ଲୋକ ଥିଲେ ଟିକେ ବୁଲେଇ ବୁଲା ଧରିଲାକୁ ଅସୁ ସୁବିଧା ହବ। ଏମିତି ନି ଯିଏ ବୁଲିକି ପୁଣି ଆସିକି ରୁମ ନେଇକି ରହିବା ଟା ବି ଅସୁବିଧା ହବ। ଯେ
ସେଇଆ ତ ହେଲା କଥା ତାପରେ ଆମେ କୋଉଟା କେମତି ବୁଲିଆ ନ ବୁଲିଆ ଯେମିତି ସୁବିଧାରେ ଆଉ ହେଇଯିବ ନା ଆଉ କେ ଜଣେ ଥିଲେ ଆଉ।
ହୁଁ କାଲି ହିଁ ନେ ମୁଁ ଭୁବନେଶ୍ୱର ଯାଇଥିଲି ଯେ ତ ଯିବାର ହିଁ ନଥିଲା।
ହଁ।
ଆଉ ଚାରି ଦିନ ମାନେ ଯାଇକି ଆସିଲୁ ଆସୁ ଆସୁ ବି ରାତି ସାଢେ ଏଗାର ବାର ହେଇଗଲା।
କାଲି କଣ କଣ ଖାଇଲ?
କାଲି ସକାଳେ ତ ବରା ଆଳୁଚପ ଟିକେ ଖାଇ ଦେଇଥିଲୁ।
ହଁ।
ଆଉ ଦିି ପହରେ ଗୋଟେ ଜାଗାରେ ରହିକି ଥାଳି ମିଳୁଥିଲା ନାନ ଚି ଟିଏମ ସବୁ ଟାଇପର ମିଳୁଥିଲା, ତାହାଲେ ଆମେ ଏଠି ପଶିଥିଲୁ ବିରିୟାନୀ ଖାଇବୁ ବୋଲି।
ହୁଁ
ବିରିୟାନୀ ମୁଁ ତ ଭଲ ପାଏନି ମୋ ହଜବେଣ୍ଡ ଭଲ ପାଆନ୍ତି। ସିଏ ତାଙ୍କ ଖାଇବ ବୋଲି ବିରିୟାନୀ ହେଲେ ସରିଯାଇଛି ଯେହେତୁ ତିନିଟା ପରେ ହେଇଗଲା ଆମର ଟିକେ ଲେଟ୍ ହେଇଗଲା ଗୋଟେ ଜାଗାରେ ତ କାମ ଥିଲା। ତିନିଟା ପରେ ହେଇଗଲା ତ ବିରିୟାନୀ ସରିଯାଇଛି, ତ ନାନ ଚିକ୍ କେନ୍ କସା ଥାଳି ଇଚ୍ଛା ହେଲାଣିି ଥାଳି କିଏ ଖାଇବ। ବୋଲି ନାନ, ଚିକେନ ସେ ଚିଙ୍ଗୁଡି ଏମିତି ମଗେଇ ମଗେଇ ଆମେ ଖାଇଥିଲୁ ଆଉ। ଯେହେତୁ ଠିକରେ ଖାଇବାଟା ହେଲାନି ସନ୍ଧ୍ୟା ବେଳକୁ ଉଁ ଗୋଟେ ଜାଗାରେ ପପକନସ ଚିକେନ ପପକନ୍, ଚିକେନ ଷ୍ଟିକ ଆଉ ଫ୍ରେଞ୍ଚ ଫ୍ରାଏ ଏମିତି କୋଲଡଡ୍ରିଙ୍ଗସ ସେମିତି ଆଣିକି ଖାଇ ପିଇକି ବର୍ଗର
କିନ୍ତୁ ଯହାକହ ମତେ ଏମିତି ଏଇ ଯୋଉ ଚିକେନ ଯୋଉ ଫ୍ରାଏ ଯାହାବି ଯୋଉ ଚିକେନ ଆଇଟମ ଗୁରକ ମାନେ ଖାଇଦେଲା କିଛିଟା ଠିକ ଅଛି କିନ୍ତୁ ପୁରା ଖାଇଦେଲା ପରେ ଏମିତି ହଲି ଚୁଲି ପାରିବୁନି ଏତେ ରିଚ ରିଚ ଦେବେ ତେଲ ଛଣା ହଉଛି। ମାନେ ମତେ ତ କ ଖାଇଦେଲେ ଭଲ ଲାଗୁଛି ମୋତେ କିନ୍ତୁ ହେଇଥରକ ଖାଇଦେଲେ ମୁଁ ଆଉ ପାଞ୍ଚ ଦିନ ଖାଇବିନି ସେମିତି ଫିଲହଉଛି ଆଉ କଣ। ନହେଲେ ମତେ ସେ ଯୋଉ ଚିକେନ ପପକନ ଆଉ ହୁଁ ୱିଂସ୍ ନା କଣ ମାନେ
ମତେ ଆକ୍ଟୁଆଲି ସେ ବର୍ଗର ଟା ଟିକେ ଭଲ ଲାଗେ ଗରମ ଗରମ ଭଲ ଲାଗେନି।
କେନ ଯୋଉ ଭିତରେ ଦେଇଥିବ ଯୋଉଟା ନର୍ମାଲ ପ୍ଲେନ ବର୍ଗର। ଖାଲି ଚିକେନ ଦେଇଥିବ ତା ଉପରେ ଅଲଗା ଜିନିଷ ନାଇଁ ସେଇଟା ଆକ୍ଚୁଆଲି ମତେ ବି ଭଲ ଲାଗେ ଖାଇବାକୁ ଆମ ମୁଁ ଯୋଉଟା ଖାଏ ସେଇଟା ତିନିଶହ ପଚାଶ ନା କେତେ ନିଏ। ତେଣୁ ମୁଁ ଜାଣିନି କହୁଥିରେ ବୋଲି କଣ ଗୋଟେ ଲେଖା ହେଇଥିବ।
ହେ ବରର୍ଗରଟା ମତେ ଆକଚୁଆଲି ଥଣ୍ଡା ଟିକେ ଭଲ ଲାଗେ ଗରମ ଟା ତ ସ୍ମେଲ ଆସେ।
ହୁଁ ଥଣ୍ଡା ହେଲେ କଣ ଏତେ ଭଲ ଲାଗିବ ଗରମ ଗରମ ଥିଲେ ଟିକେ ତା
ଭଲ ଲାଗେ ତା କ୍ରିମ ର ସ୍ମେଲ ଟା ମତେ ଆସେନି ତା ସସର ସ୍ମେଲ ଟା ମତେ ଆସେନି ମତେ ସସ୍ ଶ୍ମେଲ ଟା ଆସିଲେ ମୁଁ ଖାଇପାରେନି, ଏଥି ମୁଁ ସବୁବେଳେ ସେ ଆଣିଲା ପରେ ଥଣ୍ଡା ଖାଇବା ଅଧିକାଂଶ ଗଲେ ଯୋଉ ଆଣନ୍ତି ସିଆଡୁ ବର୍ଗର ଘରିକା। ମୁଁ ଥଣ୍ଡା ହେଲା ପରେ ତା ପରଦିନ ଖାଇବି କିମ୍ବା ଥଣ୍ଡା ହେଲା ପ ପରେ ଘଣ୍ଟା ଦି ଘଣ୍ଟା ପରେ ଖାଇବି।
ମୋତେ ଗରମ ଗରମ ହିଁ ଖାଇଲେ ଭଲ ଲାଗିବ ସେଇଟା ନା ଆଉ ତତେ କଣ ପସନ୍ଦ ଛାଡ଼।
ନହେଲେ ପପକର୍ଣ ଘରିକା ଠିକ ମୁଁ ବି ଯେତେବେଳେ ବି ଏଇ ହୋ ହୋଟେଲ୍ ଫୋଟେଲ ଗଲେ ବି ଯାହା ହେଲେ ମତେ ଭାତ ଫାତ ନୁହେଁ ମୁଁ ବି ସେଇ ନାନ ଚିଲ୍ଲି ଚିକେନ ନେଇ ଆସିବେ ଚିକେନ ଫିକେନ ଖାଇଦେବି ଭାତ ନ ଖାଏ।
ତଥାପି ଯୋଉ ରାତିରେ ହେଇରା ଖାଇକି ଆଉ କୋଉଠି ଭୋକ ହବ। ରାତିରେ ଆମେ ଆଉ ହଁ। ଏଇ ଛୁଆ ପିଲା ଯେ ଖାଇଥାନ୍ତେ ଖାଇଥାନ୍ତେ ସିଏ ମୋ ବଡ ପୁଅ ତ ଏମିତି ଖାଇବାକୁ ମଙ୍ଗେନି ସବୁ ଜିନିଷ ସିଏ ମୋମୋ କହୁଥିଲା ଯେ ମୋମୋ ତ ଆଉ କୋଉଠି ରଖେଇଲୁନି ଫ୍ରେଞ୍ଚ୍ ଫ୍ରାଏ ସେ ତାର ଫ୍ରେଞ୍ଚ୍ ଫ୍ରାଏ ଖାଇଲା ଆମେ ଚିକେନ ବେଶି ଚିକେନ ଖାଏନି ତ ଆମେ ଚିକେନ ହେରିକା ସବୁ କୋଲଡିଙ୍ଗିସ୍ ଏମିତି ଯେ ଖାଇଲୁ ସେମାନେ ତ ଶୋଇ ଶୋଇ ଶୋଇ ଆସିଛନ୍ତି ଏକାଥରେ ଦି ଘଣ୍ଟାରେ ଏଠି
ଟିକେ ଆଉ ହାଲିଆ ହେଇ ପଡିବନି କେତେ ବାଟ ଯିବା ଏତେ ବାଟ ଆସିବା ଆଉ ଏମିତି କହିବ ଆଉ
ହୁଁ ଆମର ଗୋଟେ ଜାଗାରେ ଲାପଟପ୍ କାମ ଥିଲା
ହୁଁ।
ଯେ ହେଠି ଘୁରୁଛୁ ଯେ ଘୁରୁଛୁ ତାର ଆକଚୁଲି ସେ ବୋର୍ଡ ମାରିନି ବୋର୍ଡ ମାରିନି ପୁଣି ତାହାଲେ ଦୋକାନ ଦେଇଛି ଖାଲି କହୁଛି ଏଠିକି ଆସ ସେଠିକି ଆସ। ଏ ତୁ ତୁ ତ ବୋର୍ଡ ମାରିନି ତୁ କହିବା କଥା ନାଇଁ ମୁଁ ବୋର୍ଡ ମାରିନି ମୋର ଏଇ କ୍ଲିନିକ୍ ପାଖରେ ଏଇ କ୍ଲିନିକ୍ ପାଖରେ
ଯୋଉଠେ ଯୋଉଠେ ସେତ ରହିଥିବେ ଯୋଉ ଏତେ ଗରମରେ ତମେ ମାନେ ଗାଡିରେ ଏସିି ରେ ବସିଥିବ
ହଁ ନାଇଁ ରହିଥିବେ ସେ ବେଶୀ ସମୟ ରହି ନାହାଁନ୍ତି ସବୁଠେ ଫୋନ୍ ଦ୍ଵାରା କାମ ହେଇଯାଇଥିଲା
ଓହୋ।
ଦି ମିନିଟ୍ ରହିବା କଥା ହେଇ ଗୋଟିଏ ଘର ପାଇଲୁନି ତାର ଘରଟାରେ ସେ ଦୋକାନ କରିଛି ବିଜନେସ୍ ଟାଇପ୍ ର
ହଁ ହଁ।
ଘର ଟା ପାଇଲୁନି ଯେ ଆମେ ହେଇ ଗଳିରେ ହେଇଟା ମଝିରେ ଅଛି ଆମେ ହେଇଟା ତାକୁ ଚାରିପଟେ ଛଅ ଥର ସାତ ଥର ବୁଲିଛୁ ତଥାପି ମାନେ କେତେବେଳେ କେ ଫୋନ୍ କରି ସେ ଲୋକ ବାହାରେ ଠିଆ ହେଲା ଆମେ କହୁଛୁ ତମ ପାଖରେ କିଛି କ୍ଲିନିକ୍ ଅଛି ନା ମୁଁ ଜାଣିନି ଦେଖିଲା ତାଙ୍କ ପାଖ ଘରଟା ଗୋଟେ ଡେଣ୍ଟାଲ କ୍ଲିନିକ ଗୋଟେ ସେ କହିଲା ମୁଁ ଜାଣିନି।
ସେମିତି କଣ କହିଲୁ ଆମେ ଯୋଉ ଯାଇନଥିଲୁ ମାନେ ଆ କାଲ୍କାଡା ଯାଇଥିଲୁ
ହୁ।
ହୁଁ ଭାଇ ଠିଆ ହେଇଛନ୍ତି ଗୋଟେ ଜାଗାରେ ଆମେ ଅପାହାକା ଠିଆ ହେଇଛୁ ଏପଟେ ଭାଇଙ୍କୁ କୁହା ହେଲା କି ତମ ପାଖରେ ଗୋଟେ ଅରେଞ୍ଜ କଲର ର ବିଲ୍ଡିଂ ଅଛି ଅଛି କି ଭାଇଙ୍କି ତିନି ଥର ପଚାରିଲୁ ଭାଇ କହୁଛନ୍ତି ନାହିଁ ଆମେ ସେଇଠୁ ଗୋ ମାନେ ଅ ଦୁଇଶହ ମିଟର କି ତିନିଶହ ମିଟର ଆଗକୁ ଗଲୁ ପୁଣି ରିଟର୍ଣ କଲୁ ସେଇ ଜାଗାକୁ ପୁଣି ସେ ଆଗକୁ ଗଲା ପରେ ସେ କହିଲେ ହଁ ଅରେଞ୍ଜ କଲର ବିଲ୍ଡିଂ ଅଛି ଫୁଣି ଆମେ ତାଙ୍କ ପାଖକୁ ଆସି ତୁ ଭାବେ ଜିନିଷ ଦିଟା ବ୍ୟାଗ୍ ଧରିଛୁ ମାନେ ଧରିକି ତାଙ୍କ ପାଖକୁ ଆମେ ଯାଇଛୁ। ଭାଇ ଜାଣି ପାରିଲେନି ଆଉ ଆଚୁଅଲି ସେ ଯୋଉ ଯେମିତି ସେ ବଡ ବଜାର ହେଇଛି ନର୍ମାଲ ଲୋକ ଗଲେ ଆମେ ଯଦି ବିନା ଇଏରେ ଯିବା କିଛି ଜାଣିପାରିବାନି ଗଳି କନ୍ଧି
ସେଇଆପା ପାଖରେ ପାଖରେ ଜିନିଷ ଟା ଅଛି ସେଇ ଲୋକ ସେଇଠି ରହୁଛି ହଁ ତମେ ବୁଲି ଯାଇଥିଲ ଅଲଗା କଥା ଏଇ ଲୋକ ପାଖରେ ଘର କରି ରହୁଛି ସିଏ ଜାଣିନି ଡେଣ୍ଟାଲ କ୍ଲିନିକ ସେଇଠି ଅଛି ବୋଲି କି ସେ ବୁଝିପାରଲାନି କି ସେ ଜାଣିନି ଯେ ଆମେ କହିଲୁ ତମେ ଗୋଟେ ବୋର୍ଡ କିଆଁ ମାରୁନୁ ନା ହଁ ଆଜ୍ଞା ବୋର୍ଡ ମାରିନି ନୂଆ ଖୋଲିଛି ନୂଆ ଖୋଲିଛି ଯେହେତୁ ମାରିବା କଥା ନା
ଆଉ ଯୋଉ ଭାଇଙ୍କର ଲାପଟପ୍ ଟା ଠିକ୍ ହବାର ଥିଲା କି?
ହୁଁ ହୁଁ।
ହଁ ହଁ ସେକି ତାଙ୍କ ପାଖେ କେହି ନାହାଁନ୍ତି କି ମେକାନିକ୍।
ନାଇଁ ଠିକ ନୁହେଁ। ହେଠୁ ସେ ଆଣୁଛନ୍ତି ନୂଆ ମାନେ ପ୍ରିଣ୍ଟର ଫିଣ୍ଟର ଠିକ। କରିକି ତାଠୁ ଆଣନ୍ତି ପ୍ରିଣ୍ଟର ଆଉ ଲାପଟପ ତ ସେ ନିଜେ କରନ୍ତି।
ହଁ ହଁ।
ନୂଆ ଲାପଟପ୍ ନୂଆ ସିସି ଟିଭି ବି କ୍ୟାମେରା ସେ ରଖୁଛନ୍ତି।
ହଁ ହଁ।
ତ ହେଇରା ତାଙ୍କର ଆଣିବାର ଥିଲା କିଛି।
ଓହୋ।
ହଉ ରଖୁଛି ମୁଁ ଯାଉଛି କଣ ଟିକେ କରିବି ଆଉ।
ହଁ ହଁ ହଁ କଥା ହବା ଆଉ।